ହ୍ୟାଲୋ!
ହଁ।
ମାଉସୀ ନମସ୍କାର।
ହଁ ନମସ୍କାର। ହଁ
ହଁ ଟିକେ ନେଟୱାର୍କ ପାଉନି ତ ସେଥିପାଇଁ। କଥା ଟା ଟିକ
ଜି ଗାଁ ଏଇ ହଁ ଗାଁ ଜାଗାରେ ସେ ନେ ପାଇବନି ମୁଁ ତ ବାହାରେ ଏଇ ଘର ବାହାରେ, ଯୋଉଠି ପାଉଛି ସେଇଠି ଛିଡ଼ା ହେଇଛି।
କାମ ସଇଲାଣି?
ପିଣ୍ଡାରେ ଆଉ ଖାଇସାରିଲଣି?
ଆ ମୁଁ ପା ହୋଉଛି ଏବେ ଟିକେ ଆଇସ୍କ୍ରିମ୍ ଆଣିଥିଲି ତ ଟିକେ ଖାଇଲି। ଏ ଲେଟରେ ଆସିଲି ଟିକେ ଆଜି ଡ୍ୟୁଟି ରୁ ଟିକେ ପରିବା ମାର୍କେଟ ଯାଇଥିଲି ପରିବା ନେଇକି ଆସିଲି ତ ଲେଟ୍ ହେଲା ଟିକେ।
ମାର୍କେଟିଙ୍ଗ ତାହେଲେ, ବଜାର ଯାଉଛମାନେ
ସବୁ। ହଁ ସବୁ ଏ ପରିବା ପତ୍ର ସବୁ ଯାହାଟା ଦରକାର ସେଇଠୁ ନେଇ ଆସ।
ସର୍ବଗୁଣ ସଂପନ୍ନା ଆଉ।
ନା ସେମିତି ନୁହ କିନ୍ତୁ ସବୁ। ହଁ କାମ ଫାମ ସବୁ କରେ ଆଉ।
ହୁଁ ସବୁ କରିବା ବି ଉଁ ଭଲ।
ହଁ କାହା ଉପରେ ଟିକେ ନିର୍ଭର ହେଇ ନିର୍ଭର ହବ କାହା ଉପରେ ଟିକେ ଭଲ ଲାଗେ ଦେଇପାରିବୁ ନିଜେ କରିଦବୁ ସେଇଆ ଆଉ
ହଁ। ବି ସବୁ ଜାଣିବ ସବୁ ବିଷୟରେ ଇଏ ହବ ଆଜିକାଲି ଦୁନିଆକୁୁ ସବୁ। ସେଇଟା ଠିକ। ଆଉ ରୋଷେଇରେ ମାକୁ ସାହାଯ୍ୟ କର ନା?
ହଁ ଟିକେ ଟିକେ ଏଇ ଟିକେ ମସଲା ଫସଲା କେ। କେତେବେଳେ କେମିତି ଟିକେ ଦେଇଦିଏ ଆଉ ଘରେ ରହିଲେ ଟିକେ ଟିକେ କରେ ନ।
ରହୁନି ଆଉ ମେନେ।
ଆକ୍ ଆଜ୍ଞା!
ଘରେ ତ ମେନ୍ ରହୁନା ଆଉ କେତେବେଳେ ସାହାଯ୍ୟ କରିବ?
ହଁ ସାହାଯ୍ୟ କରିବ ନା ବାକି ଯେତେବେଳେ ଟିକେ ଅଧିକ କାମ ପଡେ ସେତେବେଳେ ଟିକେ ରୋଷେଇ ମାନେ ଯୋଗେଇ ଦଉ ମା ତାର କରିଦିଏ ହଁ ସେଥିରେ ତାକୁ ଯୋଗେଇ ଦଉ ସେ ତାର କରିଦିଏ।
ହୁଁ ଆଉ ରୋଷେଇ ସରିନି?
ନା ରୋଷେଇ ଚାଲିଛି ଏବେ ସରିନି।
କଣ ହେଇଛି ଆଜି ଖାଇବାକୁ?
ସେ କଣ ମା ଡାଲି କରିଥିଲା ପୋଟଳ ଆଳୁ କଷା ଗୋଟେ କଣ କରଛି ନା କଣ। ଏମତି ହଁ ରାତିରେ ଆମେ ସୋମବାରିଆକୁ ଛାଡିକି ଆଉ ସବୁବେଳେ ଭାତ ଖାଉ।
ଆମର ବି ଏମେ ଏଇ ଲୋକ ଯେହେତୁ ମୁଁ ହଁ ରବିବାରେ ବୁଧବାରେ ଶୁକ୍ରବାରେ ମୁଁ ଭାତ ଖାଇଦେବି ମୋ ସାଙ୍ଗେ ଝିଅ ଖାଇବ। ଆଉ ସେ ବାପ ବାପ ସେ ବାପ ପୁଅଙ୍କର ରୁଟି କରେ ଆଉ ଆଉ ଗୁରୁବାର ଆଜି ରୁଟି ଆଉ
ରୁଟି ତ ଆ ସୋମବାରିଆ ହିଁ ଖାଇବେ ନା ଆଉ ସେଟା ଖ ପେଟଟା ଟିକେ ପୁର ଆଜ୍ଞା?
ଖ ରୁଟି ମୋର ପସନ୍ଦ ନୁହଁ।
ହଁ ବାଧ୍ୟ ହେଇ ଖାଲି ଖାଉଥିବେ ବାର ପାଇଁ ଆଉ।
ହଁ ଆମ ଘରେ ରେ ଆମେ ସବୁ ଭଉଣୀ ସବୁ ଭା ସେତେବେଳେ ସୁଦ୍ଧା ଏବେ ସ ରୁଟି ବେଶୀ ହେଇଗଲାଣି। ନହେଲେ ସେତେବେଳେ ଭାତ ସବୁ ଖାଉନଥିଲେ କି।
ହଁ ଏବେ ଆଉ ରୁଟିରେ ଟିକେ ମାନେ କହୁଚନ୍ତି କମ୍ ଖାଇବା ରାତି୍ରିରେ ବୋଲେ ସେ ସେଥି ପାଇଁ ରୁଟି ଟା ଟିକେ ଅଳ୍ପ ଖାଇବା ନା ସେଥିପାଇଁ ଖାଇଦିଅ।
ହଁ ସେତେବେଳେ ବି ଆମେ ସନ୍ଧ୍ୟାବେଳୁ ମୋର ରୋଷେଇ ସରେ ଆମେ ସନ୍ଧ୍ୟା ବେଳୁ ବି ଭାତ ଖାଇଦୋଉ। ସେତେବେଳେ ଶୀଘ୍ର ଶୁଆ ହୁଏ ସେତେବେଳେ କଣ ମୋବାଇଲି ଥିଲା ନା ଏତେ ବି ଟିଭି ନଥିଲା। ଟି ଭି ଟିକେ ଦେଖିବୁ ଏସ୍ତେ
ଉ ତାହେଲେ ଡିବା ଆଗୁରୁ ଥିଲା। ହୁଁ ଡିବା ଡିବା ଫାଳେଥିବ ହଁ ଲଣ୍ଠନର
କିଏ ଆସୁଚି ଆମେ ଜାଣିପାରୁନୁ ଇନଭେଟର ଇଏ ହେଇଯାଇଚି।
ହଁ ହଁ।
ଆଉ ସେତେବେଳେ ଲାଇନି କି ଦଶଥର କାଟେ। ଡିବା ଲଣ୍ଠନ ଧରି କି ପାଠ ପଢା ହୁଏ। ଧିରେ ଧିରେ ଆଉ ସେ ଯୁଗ ନାହିଁ।
ସବୁ ପୁରା ଚେଞ୍ଚେ ହେଇଗଲା।
ଉଁ। ଆଉ ସମସ୍ତେ ଏଇ ଖିଣି ଘରେ ଅଛନ୍ତି?
ହଁ ଆମେ ସବୁ ଘରେଏଡା।
ତମ ଘରେ ଟିକେ ଘୋ ଘା ଲାଗୁଥିବ ସବୁ ଥିବ।
ହଁ ଏବେ ପହଁଚିନୁ ଆଉ। ଫୋନ୍ ଫାନ୍ ଦେଖୁଛନ୍ତି ତାପରେ ଆଉ କିଛି ସମୟ ପରେ ଆମର ଖାଇବା ଟିକେ ଲେଟ୍ ହୁଏ ଦଶ ଟା ସାଢେ ଦଶଟା ହେଇଯାଏ ଖାଇକି ହଁ ସେଇ ଟାଇମି ତ ସମସ୍ତ।
କରିଦେଉଥିବ ରାତିରେ ସଖାଳୁକୁ ଯେମିତି କିଛି ନଥିବ।
ଆ ସକାଳକୁ ରହୁନି ବାସନ ଖାଇକି ଏକାଥରେ ମାଜି ଦଉଚୁ ତାପରେ ହଁ ହଁ ଭଲ।
ବାପାଙ୍କର ଖାଲି ଟିକେ ଡାଇବେଟିସ୍ ଅଛି ସିଏ ସବୁବେଳେ ଟିକେ ଇପିଖାଆନ୍ତି।
ପ୍ରାୟେ ହୋଉଚି ଆଉ।
ହଁ ସେ ତାଙ୍କର ଟିକିଏ।
କହିଥିଲେ ବି ଡାଇବେଟିସିଟା ବାହାରୁଚି।
ହଁ ସ ପୁରା ସମସ୍ତଙ୍କର ଡାଇବେଟିସ୍ ବାହାରୁଚି। କହୁଛନ୍ତି ଯୋଉ ମିଠା ଖାଇଲା ବେଳୁ ଅଧିକଵାହାରୁଚି ସେଟା
ହୁଁ ମୋଟା ଲୋକଙ୍କର ଡାଇବେଟିସ୍ ବାହାରିବ ମିଠା ଏରା ଖାଇଲେ ଡାଇବେଟିସ୍ ହେରା ଖାଲି କହିବାକଥା।
ସେଇ ରୋଗ ଗୁଡା ସମସ୍ତଙ୍କ ଦେହରେ ଅଛି ଯା।
ଟିକେ ଆଜିକାଲି ଯୁଗ ଯୋଉ ଖାଦ୍ୟପେୟର ଇଏ ହେଲା ଚେଞ୍ଜେ ହେଉଚି ନା ସେ
ହଁ ଏ ସାର ମସଲା ସବୁଥିରେ ହେଇଗଲାଣି କୋଉଥିରେ ଗୋଟେ ଭଲ ଜିନିଷ ବି ପାଇବୁନେହୁଁ।
ତମ ବାରିରେ ଗଛ ଫଛ ଲଗାନା ପରିବା ପତ୍ର ଲଗାନା?
ନା ଆମର କିଛି ଲଗେଇନି କେବଳ ଅଛି ଅମୃତଭଣ୍ଡା ଗଛ। ପିଜୁଳି ଗଛ ଆମ୍ବ ଗଛ ଏଇ କିଛିଟା ଗଛ।
ଫାଇନି ଗଛ ଆଉ। ଅମୃତଭଣ୍ଡାଟା କଦଳୀଟା ଏଗୁରା ତ ମେନେ ଫଳ ଭିଟାମିନ୍ ପରିବା ଆଉ।
ହଁ ଆଉ ଇଏ ପରିବା ଗଛ ଟିକେ ଇଚ୍ଛା ଅଛି ଲଗେଇବାକୁ। ଲ
ହଁ ଆମର ଭାରି ରେ ଲଗେଇ କା କୁଡି ଯୋଉ ଜହ୍ନି ଭେଣ୍ଡି।
ବାଡିରେ ପରିବା ଟା ଲଗେଇଲେ ଭାରି ବଢିଆ ଲାଗେ।
ଫଳୁ କି ନ ଫଳୁ ନିଜେ ମାନେ ଇଏ କରିବ ଭଲ ଖୁସି ଲାଗିବ ସେ ଗଛକୁ ଦେଖିଲେ।
କିଛି ଟାଇମ ତା ଦେହରେ ହି ପଳୁଥିବ ସେଇଟା ଗୋଟେ ଖୁସି ଲାଗେ।
ଆଉ ଗୋଟେ ଫଳ ହେଲେ ଆ ଲାଗିବ କାକୁଡି ଆଉ ବୋଇତାଳୁ କଖାରୁ ଗ ଛ ଉଠିନି ଏଇରା ବର୍ଷା ହେଇଗଲା ଯୋଉ ଚାପି ହେଇଗଲା ମାଟି ମୁଁ ଖାଲି ଟିକେ ହାଣି ଦେଇକି ଲଗେଇଦି ଦି ଚାରିଟା ନେଇି ଗଛ। ମଞ୍ଜି ଆଣିକି ନେଇ ଆସନ୍ତି କହିଲେ।
ଭଲ ଲାଗେ ଏମତି ବାଡିରେ ଲଗେଇଲେ।
ହଁ ତମ ବାଡିରେ କି କି ଗଛ ସବୁ ଅଛି?
ଆମ ବଡି ରେ ବେଶୀ ଗଛ ନାହିଁ ଖାଲି ଏତିକି ଗଛ ହିଁ ଅଛି ଆମ ହଉଛି କି ଲଗେଇବାକୁ କେତେ ନାହାନ୍ତି ତ କିଛି ସେ ବାଡି ଖୋଳା ଖୋଳି କରିକି ସେଥିପାଇଁ ଯଦି ଲଗେଇନାହାନ୍ତି।
ଟାଇମ ବାହାର କରି ଗଛକୁ ଲଗା ଗଛ ଲଗା। ପ୍ରାକୃତିକ ପରିବେଶ ସୁୁସ୍ଥ ରହିବ। ହ ଆମର ସବୁ ଗଛ ଅଛି ଯେ ହଁ।
ସେ ଗଛ ହେଲେ ଆମେ ପରିବା ଟା ବି ବାଡିରେ ଯୋଉ ପରିବା ଟା ଖାଇବୁ ତାର ଟେଷ୍ଟ ପୁରା ଅଲଗା।
ତା ନ୍ୟାଚୁରାଲ୍ ଟେଷ୍ଟ ଆଜିକାଲି ଯୋଉ କେମିକାଲ ମିଶି ଦଉଛନ୍ତି। ଫଳ ଗୁରା ଏଇ ଆମ୍ବ ଗୁରା ମୂଳୁ ମିଠା ନାଗୁନି ପୁରା ପାଚିକି ଶଢ଼ୀ ଯାଉଛି ପୁରା ପାଞ୍ଚିଆ।
ଏ ହାଇବ୍ରିଡ୍ ଖାଲି କଣ ସୁନ୍ଦର ଦେଖା ହାଉଛି
ସବୁ ସ୍ପ୍ରେ କରିଦଉଛନ୍ତି ଧଣିଆ ପତ୍ର ପୁରା ପଚି ଯାଇଥିବ ସେ ପୁରା ହେଇଯିବ ହଁ ସ୍ପ୍ରେ କରିଦେବେ କଣ ଯେ ପୁରା ହେଇଯିବ ଛନ ଛନ ହେଇଯିବ ପୁରା। ସେଇଗୁରା ସେତିକି ରୋଗ ସେଥିପାଇଁ ହଉଛି।
ମୁଁ ଭାବୁଛି ବୋଧେ ଯୋଉ ପରିବାର ଟେ ଅଧିକ ସୁନ୍ଦର ଦେଖା ହାଉଛି ସେରା ବ ତ ଅଧିକ ଟିକେ ସାର ମସଲା ଦିଆ ହଉଛି।
ଖରାପ ବି ସୁନ୍ଦର ଦେଖାଯାଏ ଆଉ ପୋକରା ଯୋଉଟା ପୋକ ଖାଇଥିବ ସେଇ ବାଇଗ ଜିନିଷ ଟା ପୋକ ଖାଇଥିବ ମାନେ ଜାଣିବ ସେଇଟା ଭଲ ଜିନି ସ ବୋଲିକି ପୋକ ଖାଇଛି ତାକୁ
ନାଇଁ
ଆକ୍ଚୁଆଲି ସେଇଟା ସତ କୁହନ୍ତି ଖରାପ ଜିନଟା ଟା ଯୋଉଟା ପାଟି ଖରାପ ଲାଗେ ସେଇଟା କିନ୍ତୁ ଆକଚୁଆଲି ଭଲ ଆଉ ଯୋଉଟା ପାଟି ସୁୁଆ ଦିଏ ସେଇଟା ଖରାପ।
ହଁ-ହଁ।
ହୁଁ ଆଉ କଣ?
ଆଉ ରୋଷେଇ ହେଇଛି କଣ ହେଇଛି ଆପଣଙ୍କର?
ମୋର ଆଜି ରୁଟି ହବ ନା ରୁଟି କରିଦେଇଛି। ରୁଟି କରିଦେଇଛି ପିଠା ଚକୁଳି ପିଠା ପୁଅ ଖାଇବ ଯଦି ତା ନାଗି ଦିଟା କରିଦେବି। ଆଉ ତରକାରୀ ମଟର କରିବି ସିଝେଇକି ରଖିଛି କାଟୁଥିଲି ମସଲା। ଛେଚି ଛେଚି ଥାନ୍ତି ରସୁଣ ଅଦା କଞ୍ଚାଲଙ୍କା। ଅଔ ପିଆଜ କାଟି ଦେଇଛି ଟମାଟର ସବୁ ଇଏ କରିକି କରିଥାନ୍ତି। କରିବି ଆଉ ଖାଲି ତ ତରକାରୀ ଟା ହ ରୁଟି ପିଠା ଦିଟା ହବ ପୁଅ ର ସେ ପିଠା ଭଲ ପାଏ।
ପୁଅଟେ ଝିଅଟେ ଆପଣଙ୍କର?
ଝିଅ ତ ବଡ ଏଇ ଏ ପଢୁଛି ଦଶମରେ ସେଇ ହଁ ହାଇସ୍କୁଲ୍ ପୁର ହାଇସ୍ ତୋମେ ବି ସେଇଠି ପଢିଥିବ ବୋଧେ ସେଇ
ହଁ ହଁ ମୋର ସେଇଠି ହାଇସ୍କୁଲ୍ ବି ଥିଲା।
ହଁ ସେଇଟା ଆମର ଏପଟେ ସବୁ ଛୁଆ ଗଲେ ସେ ଏକୁଟିଆ ଏପଟେ ପଢିଲି ସେଠି ମାମୁଁ ଅଛନ୍ତି।
ହଁ ତୋମର ସେଠୁ ପିଲା ବା ଆସନ୍ତି।
ହଁ ନା ନା ଏଇ ଯୋଉ ସେ ଏଁ ପ୍ରତାପ ସାର୍ ଜୀ
ହୁଁ, ହୁଁ, ହୁଁ।
ସେ ଆମର ମଳାଶୁର, ସେଇଥିପାଇଁ ସେ ପଢଉଛନ୍ତି ସେଠି ଟିକେ ଅଛ ଭଲ ପା
ମାନେ ଆଙ୍କ ଯେତିକି ହାଇସ୍କୁଲ୍ ରେ ଆମର ଯେତିକି ସାର୍ ଅଛନ୍ତି ସମସ୍ତଙ୍କର ପା ଠ ପଢା ବଢିଆ ଏବେ ଆଉରି ସାର୍ କେତେ ଜଣ କେତେ ଜଣ ଆହୁରି ସାରେ ରିଟାୟାର୍ଡ ହେଇକି ଏବେ ମାନେ ନୂଆ ନୂଆ ସାର୍ ଆସିଛନ୍ତି ତାଙ୍କ ସହିତ ମୁଁ ତ ମାନେ ହଉଛି ମୁଁ ପାଠ ପଢନି ତାଙ୍କ ପାଖରେ।
ହୁଁ, ହୁଁ କା ସାର୍ ସବୁ ହଁ ମାନେ ଏବେ ସବୁ ଟୋକା ସାର୍ ଉଡା ଛନ୍ତି ଅଭିଆରା ସାର୍ ଗୁରା।
ନା ଆମ ବେଳେ ଯୋଉ ସାର୍ ଥିଲେ ତାଙ୍କ ପାଠ ପଢା ପୁରା ବଢିଆ। ତୁ ଆ ମାନେ ତୁ ବୁଝିବାକୁ ତୋତେ ଗୋଟେ ଇଣ୍ଟରେଷ୍ଟ ହବ ପଢିବା ପାଇଁ। ଏବେକା ମୁଁ ଜାଣିନି। ସାର୍ ତାଙ୍କ ସହିତ ମୁଁ ପଢିନି ନା ସେଥିଲାଗି। ଆଗୁରୁ ଯୋଉ ସାର୍ ସବୁ ଥିଲେ ତାଙ୍କର ହଁ
ଏ ଗୋଟେ ସାରେ ସେ ଜଣେ ରିଟାୟାର୍ଡ ହେଇଗଲେ ସେମାନେ ଏତେ ସୁନ୍ଦର ପଡାନ୍ତି କଣ ଥରକରେ ପୁରା ବୁଝେଇଯିବ। ସେମାନେ ଏତେ ବୁଝେଇକି ପଢାନ୍ତି ସେ ସାର୍ ତାଙ୍କର ଦୂର ବାଟ ବୋଲି ସେ ଟ୍ରାନ୍ସଫର୍ ବି ଏ, ହେଇକି ପଳେଇଲେ। ସେପଟକୁ ମାନେ ନଈକୂଳ ଗନ୍ଧଣ ସାଡୁ ଆସୁଥିଲେ। ଦୂର ହଉଥିଲା। ଝିଅ କହୁଥିଲା ସେ ସୁନ୍ଦର ପଢାନ୍ତି ସେ ସାର୍ ପଳେଇଲେ। ଛୁଆ ସବୁ ମନ ଦୁଃଖ କରୁଥିଲେ ଆଉ ସବୁ ସାରେ ପଢୁଚନ୍ତି। ହେଡମାଷ୍ଟର୍ ଯିଏ ଅଛନ୍ତି ସିନା ସାର୍ ସେଇ ଟିକେ ଟିଙ୍ଗା ସାର୍ ଟେ ଇ- ଛୁଆରା ଖାଲି ଚିଡୁଛନ୍ତି ତାଙ୍କ ଉପରୁକୁ।
ଆ
ଆଉ ନନେ ସବୁ ସାର୍ ଭଲ।
ପଡନ୍ତି ଏବେ ଆଉ।
ହଁ ଏବେ ତୁ କୋଉ ସ୍କୁଲ୍ ରେ ବି ଆଉ ଭଲ ପଢା ହଉଛି।
ନା ଗମେଣ୍ଟ ସହେ ସ-ସବୁ ଖାଲି ଖାଲି ମେଞ୍ଚେ ମେଞ୍ଚେ ପଇସା ଦିଅ ଆଉ ପାଠ ଛାଡ।
ଗମେଣ୍ଟ ସ୍କୁଲ୍ ରେ ତ ମାଷ୍ଟ ର ଦକାର। ପୁରା ଏଡା ବଢିଗଲା ଲକ୍ଷ ଲକ୍ଷ ପାଠରେ ସବୁ ଜିରୋ। ପାଠ ଛୁଆ ପ ନାହାନ୍ତି କି ଏ ସାର୍ ମାନେ ପଢଉନାହାନ୍ତି। ପ୍ରାଇଭେଟ ସ୍କୁଲ୍ ହେଲା ଯେ ସବୁ ପ୍ରାୟ ପ୍ରାଇଭେଟ ରେ ପଢିଲେଣି ଆଉ ଗମେଣ୍ଟ ରେ କେହି ପଢୁଛି କିବା ବେଶୀ।
ପ୍ରାଇଭେଟ ରେ ସମସ୍ତେ ପଢୁଛନ୍ତି। ଖାଲି ପଇସା ଛାଣିକି ନେଇଯାଇଛନ୍ତି।
ହୁଁ।
ପ୍ରାଇଭେଟ ରେ ମାନେ ବହୁତ ଟଙ୍କା ଦରକାର।
ହଉ ମୁଁ କରୁଛି
ହଁ, ହଁ, ହଁ। ହଉ ହଉ ଏବେ କର।